ହ୍ୟାଲୋ!
ଭାଇ ଜୟ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ! ଜୟ ଶ୍ରୀ ଜଗନ୍ନାଥ!।
ଜୟ ମାଆ ସାରଳା! କଣ କରୁଛନ୍ତି-ଇ।
କଣ କରିବା ଭାଇ ବସିଛି ଆଉ ଆଉ ଆପଣ କଣ କରୁଛନ୍ତି।
ଆମେ ବି ଆସି ବସିଛୁ ଆଉ।
ଆଛା ହଉ ଆଉ ଆଉ କଣ ଖିଆପିଆ କରିଛନ୍ତି।
ଖାଇଥିଲି ସନ୍ଧ୍ୟା ବେଳେ ଖଜା ଗୋଟେ ଖାଇଥିଲି ପୁରୀ ଖଜା ଆଉ ଚାହା ଟିକେ ପି ଆଜ୍ଞା ଆଜ୍ଞା ଯାଇଥିଲୁ ଯାଇଥିଲୁ ସେ ଆମର ଜଣେ ବଡ ଏଇ ପଚିଶ ତାରିଖ ଯାଇଥିଲୁ ଆଉ। ହଁ ଆମର ସେ ଜଣେ ବଡ ଭାଇ ଥିଲେ ତ ସିଏ ଡାକିଲେ କହିଲେ କି ଆଉ ଚାଲ ଟିକେ ଯିବା ଆମେ ତାଙ୍କ କଥା ଟିକେ କାଟି ପାରୁନା। ଏଣୁ ମାଡିଗଲୁ ତାଙ୍କ ସାଙ୍ଗରେ ଆଉ ସେ ଭାଇ ଆମର ହାର ଜଗନ୍ନାଥ ପ୍ରେମୀ ଜଗନ୍ନାଥଙ୍କୁ ଦେଖିଲେ ପୁରା ମୂର୍ଛା ପଳାନ୍ତୁ।
ହଁ ଯାହା ହଉ ନାଇଁ ମୋର ବି ଏମିତି ଜଣେ ବନ୍ଧୁ ଅ ସେ ଭାରି ସାରଳା ପ୍ରେମୀ ବୁଝିପାରିଲେ ନା ନାଇଁ ତାଙ୍କ ସକାଶେ ବି୍ ହଁ ବିଶ୍ଵାସ କରନ୍ତୁ ଏତେ ସାରଳା ପାଣି ପ୍ରେମୀ ସାରଳାଙ୍କୁ ମାନେ ସେ ଯାହା କୁହନ୍ତି ଯାହାକୁ ସେଇଟା ସତ୍ୟତାରେ ପରିଣତ ହୁଏ ମାନେ ତାଙ୍କୁ ତ ମୁଁ ବହୁତ ମାନେ।
ଆଚ୍ଛା ମାନେ ତ ତମ ସହିତ କିଛି ଗୋଟେ ହେଇଛି ବୋଧେ ସେମିତି ଯେ ସେ କଣଟା କହିନ ସତ ହେଇଛି।
ହଁ ହଁ ହେଇଛି ନ ହେଇଥିଲେ ନ ହେଇଥିଲେ ଆମେ କହିଥାନ୍ତୁ। ସିଏ ଯାହା ସବୁ ଭଲ କଥା କୁହନ୍ତି ଆଉ ସି ଆଗତ ଭବିଷ୍ୟତ ବି ଭଲ। ଦେଖିପାରନ୍ତି ଜାଣିପାରନ୍ତି ଭଗବାନ ଯଦି ଏମିତି ଗୋଟେ ଗୋଟେ ଭଲ ଜିନିଷଟେ ଗୋଟେ ଲୋକକୁ ଦେଇଛନ୍ତି ତ କିଛି ନା କିଛି କିଛି ଭଲ କାର୍ଯ୍ୟ ପାଇଁ ଦେଇଛନ୍ତି।
ନିଶ୍ଚୟ ନିଶ୍ଚୟ।
ତାକୁ ସିଏ ପରିପାଦନ କରିବା ଦରକାର।
ହଁ ଆପଣ ଅଛନ୍ତି ତାଙ୍କୁ ଟିକେ ବାଟ କଢ଼େଇ ନେଲେ ସିଏ ଏ କାରଣ ଆପଣଙ୍କ ପାଖରେ ଯୋଉ ଦି ମିନିଟ ହେଲା କଥା ହେଲି ସେ ଦି ମିନିଟ କଥାରେ ମତେ ଭଲ ଲାଗୁଛି ଆପଣଙ୍କ ବହୁତ ଜ୍ଞାନ ଅଛି।
କାହା ପାଖରେ ଆମ ପାଖରେ ନାଇଁ ଆମକୁ ଗୁରୁ ଆମ ଗୁରୁମା ଆଜ୍ଞା ଆମ ଗୁରୁମା କହିଛନ୍ତି ଆମର ଗୁରୁମା ଅଛନ୍ତି ଜଣେ ସୋମ୍ୟା ବୋଲି ବୁଝିଲେ ସେ ଆମ ଗୁରୁମା ଅଛନ୍ତି ଗୁରୁ ହଁ। ଆଜ୍ଞା ସୌମ୍ୟା ଗୁରୁମା ସିଏ ଆମକୁ କହିଛନ୍ତି ଯେ ଜ୍ଞାନ ବଂଟା ଯାଏ। କିନ୍ତୁ ଆମେ ତାଙ୍କୁ କହୁଛେ ଭାଇ ଜ୍ଞାନ ବାଣ୍ଟ
ନା ନା ନା ନା ଭୁଲ ଭୁଲ ଶୁଣ ଶୁଣ ଭାଇ ମୁଁ ତ ଭାଇ ତମ ସାଙ୍ଗ ବୟସରେ ସାନ ବୋଧ ହେବି ଜ୍ଞାନ
କାଇ ମୁଁ ତ ସାନ ଆପଣ କେମିତି ଜାଣିଗଲେ ମୁଁ ସାନ ବୋଲି
ନାଇଁ ଆପଣଙ୍କ ଭ ନାଇଁ ନାଇଁ ଆପଣଙ୍କ କଥାବାର୍ତ୍ତା ସ
ମୁଁ ତ ଚ ଏମ୍ ମ ଆପଣଙ୍କ ବୟସ କେତେ?
ମୋତେ ମାତ୍ର ଅଠର।
ଅଠର ଭାଇ ମୁଁ ତ ଏଇ ଜଷ୍ଟ ସତର ମାନେ ଷୋହଳ ପୁରୀ ସତର ଚାଲିଛି।
ନାଇଁ ସତର ଚାଲିଲେ କେମିତି ହବ ଏଇଟା ତ ମିଛ କଥା କହିଲେ। ଆପଣ ବୋଧେ ଜାଣି ପାରୁନାହାନ୍ତି ନିୟମାବଳୀ ପଢିନାହାନ୍ତି ଆଉ।
କଣଟା ନିୟମାବଳି।
ନାଇଁ ଛାଡନ୍ତୁ ଖୋଲିକି କହିହବନି।
ଆଚ୍ଛା ଆଚ୍ଛା ନାଇଁ କିନ୍ତୁ ମୋତେ ଷୋହଳ ପୁରୀ ସତର ଚାଲିଲା।
ହଁ ଆ ସେଇଠି କବିପଦେ କହିଲେ, ଏଇ ଫଗୁଣରେ ମତେ ଲୋ- ଷୋହଳ ଛୁଇଁଲା।
ତାହେଲେ କଣ କହୁଛନ୍ତିିିି ସିଲ ଶିଖ ଶିଖେଇଲା ନା କଣ? ସିଲେଇଲେ ନା ନା ଆଚ୍ଛା ଆ। ଆପଣ ତ ବଢିଆ ସୁମଧୁର କଣ୍ଠ ଆପଣଙ୍କର। ମା ସାରଳା ଦେଖିଲେ ଆପଣଙ୍କ କଣ୍ଠରେ ବିଦ୍ୟମାନ।
ଶୁଣନ୍ତୁ ଆ ଆମର ସେଟା ଗଳା ନୁହେଁ। ମୁନ୍ସିପାଲିଟି ନଳା। କିନ୍ତୁ ଆପଣ ଯୋଉ କମେଣ୍ଟ୍ ମାନେ କଣ ଉ କମ୍ପ୍ଲିମେଣ୍ଟ ତାକୁ କହିପାରିବିନି। କମେଣ୍ଟ୍ କହିପାରିବି। ଆଉ
ଆପଣ ତାହେଲେ ଆମ କଥା ଟାକୁ ସବୁବେଳେ ଖରାପ ଅର୍ଥରେ ନଉଚନ୍ତି। ଆଉ କଣ ଏଇଠି ତ କହିଲେ ନଳା କହିଲେ ଆମେ ତ କହୁଚୁ। ଗଳା ଏତେ ସୁନ୍ଦର ବୋଲି। ଆପଣ ତାକୁ ନଳା ସହିତ କେମିତି ତୁଳନା କଲେ। ହଁ ଆମେ ଆପଣଙ୍କୁ କହିଥା ତୁ ଭାଇ ଏମିତି ଜିନିଷ ଏଇ ଜାଗାରେ ଆଲୋଚନା କରିବାଟା ଭୁଲ୍ ବୁଝିପାଇଲେ। ନଳା ଫଳା ନୁହଁ ଆପଣ ଜଣେ ଜ୍ଞାନୀ ଗୁଣୀ ଲୋକ ଜଣା ପଡୁଚି ଆପଣଙ୍କ କଥାବାର୍ତ୍ତାରୁ। ଆପଣ ନିଜକୁ ସବୁବେଳେ ମାନେ ତଳୁକୁ
ଶୁଣନ୍ତୁ ଶୁଣନ୍ତୁ ଶାସ୍ତ୍ର ଶାସ୍ତ୍ର ବା କହିଚି। ନମ୍ରନ୍ତି ଫଳନ୍ତି ବୃକ୍ଷା ନମ୍ରନ୍ତି ଗୁଣିଆର ଜନା। ତେଣୁ ସବୁବେଳେ ନଇଁ କି ରହିବାଟା ଭଲ।
ଦେଖିଲୁ ତ ଦେଖିଲେ ତ ମାନେ ଶାସ୍ତ୍ର ଜ୍ଞାନ ଆମ ପାଖରେ ନାହିଁ। ଆପଣଙ୍କ ପାଖେ ଅଛି। ସେଇଥିରେ ଆପଣ କହୁଛନ୍ତି ଆପଣ ବହୁତ କିଛି ଜାଣି ନ୍ତି ନାଇଁ କି ବାରେ ବା। ଏଇଠି କବି ପଦେ କହିଲେ। କବି କହିଲେ କୁହନ୍ତି ଜେଡେ ନୁହନ୍ତି ସେଡେ। ଦେଖି ଦେଖି ଆମ ହାଲୁକା ଘରେ। ଆଜ୍ଞା ଆଜ୍ଞା ଆପଣ ତ ଜାଣିଛନ୍ତି ଆଉ।
ଆ ଆମର ଜଣେ ଗୁରୁଜୀ ଅଛନ୍ତି। ସେ ଆମୁକୁ ସବୁବେଳେ ଏଇ କଥା ଟା କହନ୍ତି। ତେଣୁକରି ମୁଁ ଆପଣ ତାଙ୍କୁ ଜାଣିଚନ୍ତି ବଧେ। ତାଙ୍କର ଟିକେ ଲମ୍ବା ଲମ୍ବାରେ ବଡ ବଡ ନାଁ ନାଁ ଏ ନଅଲେ ନାଇଁ ଏ ଡାଇଲଗ୍ ଏଇ ଡାଇଲଗ୍ ଟା କେମିତି ଜାଣିଲେ। ସେ ନ୍ତି କାହିଁନା ତାଙ୍କୁ ଦେଖିଥିବେ ବଧେ ଯଦି ଜାଣିଥିବେ କାରଣ ଏଇ ଡାଇଲଗ ଟା
ନାଁ ନାଁ ନାଁ ଆଜ୍ଞା ଆମେ କାହାକୁ ଜାଣିନୁ। ଆମେ ତ ରହିଲୁ ଆସିକି ଅଛୁ ଆମେ ଏଛୁ ନ୍ତ କନ୍ତରେଇରେ। ଆପଣ କୋଉଠି ଘର? କନ୍ତରେଇ କୋଉ ସାହି? ଆଜ୍ଞା ହାଲୋ।
ଅ ମୁଁ ତ ଏତେ କଥା
କନ୍ତରେଇ କୋଉ ସାଇ ଆଜ୍ଞା? କନ୍ତରେଇଟା କୋଉ ଜିଲ୍ଲାରେ କହିଲେ ଆଗ?
ସେଇଟା କେଉଁଝରରେ ଯାଉଚି।
ନାଁ ନାଁ ନାଁ ଆମର ଏପଟେ ଅଛି କୋରାପୁଟୁ ପାଖ କନ୍ତରେଇ। ଭାଇ ଆପଣ ଟିକେ ଅଧିକ କହିଦ ଚନ୍ତି ଆମକୁ ଏମିତି କମେଣ୍ଟ୍ ଫମେଣ୍ଟ୍ ମାରନ୍ତୁନି।
ଆଚ୍ଛା ଆଚ୍ଛା।
ଆଜ୍ଞା ଆମେ କୋର କୋରାପୁଟୁ କନ୍ତରେଇରୁ କହୁ ଥୁଲୁ ଆଉ ଆମେ କାହା ସହିତ ଭାଇ ତୁଳନା ହେଇପାରିବୁନି।
ଆଚ୍ଛା ନାଇଁ ନାଇଁ ଆପ ଆମର ଜଣେ ଭାଇ ଅଛନ୍ତି। ସେ ବି ଏଇ ଡାଇଲଗ ଟା ମାର ତ ଆଉ ତାଙ୍କର କଣ କହିଲେ ଟିକେ ବଡ ବଡ ଲମ୍ବା ଲମ୍ବା ନିଶ ହେଲା। ତାପରେ ମାଗୁର ନିଶ ଯୋଉ କହନ୍ତିିନି ଯେତେ ବଡ ମାଗୁର ନିଶ ସେତେ ବଡ ରସିକିଆ। ସେ ହଉଚନ୍ତି ରସିକେ ମାଗୁର ନିଶୁଆ।
ମାନେ ଏମିତି କଣ କହୁଚନ୍ତି ଆଜ୍ଞା। ଏଇଟା ବା ହା ହା। ହା ହା ହା ଆପଣ ବଧେ ଯେ ହଉ। ଠିକ ଅଛି ଆପଣଙ୍କ ସେ ମାଗୁର ନିଶ ଭାଇ ଯିଏ ଅଛନ୍ତି ଭଗବାନ ତାଙ୍କର ବି ଭଲ କରନ୍ତୁ ଆପଣଙ୍କର ବି ଭଲ କରନ୍ତୁ। ବୁଝିପାଇଲେ ନା ନାଇଁ ଆମେ କନ୍ତରେଇ ରେ ଅଛୁ କନ୍ତରେଇରେ ଯାହା ଆପଣ କରିବେ ଆଉ।
ଆଜ୍ଞା କୁହନ୍ତୁ। କୁହନ୍ତୁ ଆଉ କଣ ଖବର କଣ ଖାନା ପିନା ହେଇଥିଲା?
କଣ ଖବର ଚାଲିଚି ଏଇନା ଜଷ୍ଟ ଟିକେ ଖିଆ ହେଲା ଆପଣଙ୍କର ବରା ଆଳୁଦମ ଟିକେ ଖିଆ ହେଲା ବିନା ପିଆଜ ରସୁଣ ଭାଇ ଟିକେ ନେଇକି ଆସିଥିଲେ। ତାକୁ ଟିକେ ଖାଦ୍ୟ ଗ୍ରହଣ କଲୁ ଖାଦ୍ୟ ଗ୍ରହଣ କରି ଆପଣ ତ ତମ୍ ଫୋନ କଲେ ଆମେ କଥା ହେଲୁ ଆଉ
ଆଜ୍ଞା ମୁଁ କହିଲି କୋରାପୁଟରେ ତ ଭଲ ବରା ମିଳେ।
ହଁ ବିରିିବରା ବିରିିବରା ଏପଟେ ଆମର ବିରି ଉତ୍ପାଦନ ବେଶୀ ହୁଏ ନା। ବିରି କୁ ଆମେ କଣ କରୁ ରଖିଦଉ ବୁଝିପାଇଲେ। ରଖିଦଲା ପରେ ତାକୁ ଆମେ ଦୋକାନ ମାନଙ୍କରେ ସବୁ ବରା କରିକି ବିକନ୍ତି ବୁଝିଲେ ତା ଦେହରେ ଭଲ ଭଲ ତା ଦେହରେ ଲଙ୍କା ଛେଚା ଗୁଜୁରାତି ଛେଚା। ଅଳେଇଚ ଛେଚା
ଵରାରେ କୋଉଠି ଅରା ଅଳେଇଚ ଗୁଜୁରା
ନାଇଁ ନାଇଁ ଆମର ଆଜ୍ଞା ଏପଟେ ପଡେ ବୁଝିଲେ। ଆମେ ପି କ ଉତରେ ଏଇ କୋରାପୁଟୁ ଆପଣ କୋଉଠୁ କହୁଛନ୍ତି?
ଆମେ ହେଲୁ ରସଗୋଲା ସହରରୁ କହୁଛୁ।
ରସଗୋଲା ସହର ଏଇ ଯୋଉ କଲିକତା।
ନା ନା କଲିକତା ହେଇଥିଲେ ଆମେ ତ ବଙ୍ଗାଳୀ କହିଥାନ୍ତୁ ଆମେ ଓଡିଆ କେମିତି କହିଥାନ୍ତୁ।
ନା ନା। କଣ କହୁଛନ୍ତି ବଙ୍ଗାଳୀ ଓଡିଆ ଭାଇ ଭାଇ ବୋଲି ଆପଣ କଣ ବଙ୍ଗାଳୀ ଜାଣିନଥିବେ ନା କଣ?
ଯ ରସଗୋଲା ଆମର
ଓହୋ ଆପଣଙ୍କର ଆଚ୍ଛା ଠିକ ଅଛି ଆମେ ଜାଣି ପାରିଲୁନି ଆମେ ଦୂର ଲୋକ ଆମେ କଣ ଆମର ଏତେ ଜ୍ଞାନ ଅଛି।
ହଁ ନାଇଁ ଆପଣ ଟିକେ ସେପଟେ ବର୍ଡର ଓଡିଶା ବର୍ଡରରେ ର ସୀମାରେ ରହୁଛନ୍ତି ନା।
ଓଡିଶା ବଡର ସୀମା ନୁହଁ ସେଟା ଆନ୍ଧ୍ର ବଡର ସୀମା।
ହଁ ସେଇ ସେଇ ଓଡିଶା ଆନ୍ଧ୍ର ବର୍ଡର ସୀମା ଟା
ଆଜ୍ଞା ଆଜ୍ଞା ସୀମା ଆପଣ ସୀମା ବତେ ଭଲ ଭଲ ଜାଣିଛନ୍ତି ନା।
ନା ନା। ଆମେ କେମିତି ଜାଣିବୁ ଆଜ୍ଞା ମୁୂରୁଖ ଲୋକ
କଣ ଏତେ ଜ୍ଞାନ ଏଇନା ଶାସ୍ତ୍ର ଭିତ୍ତିକ ଆଲୋଚନା କରୁ
ନା ଭାଇ ଶୁଣ ସେ ଶାସ୍ତ୍ର ଜ୍ଞାନ କୋଉଠି ଶୁଣିଛି କହିଲେ ଏଇ ଯୋଉ ପ୍ରାର୍ଥନା ଚ୍ୟାନେଲରେ ଦେଖିଛନ୍ତି ଆଗରୁ ସାଢେ ସାତ ସାଢେ ସାତଟାରେ ଦିଏ ଜୀବନ ପଥ ଏ ଦେହ ରଥ ରଥ ବସିିଲ ରେବତୀକାନ୍ତ। ଶ୍ରୀମନ୍ତ ସି ଶ୍ରୀ ସାରଥି ବାବା ହଁ ସାରଥିଆ ବାଙ୍କର ଯୋଉ ପ୍ରବଚନ ଶୁଣେ ନା ସେଇଥିରୁ ଟିକେ ଜ୍ଞାନ ମିଳୁଛି ଆଉ ଆଜ୍ଞା ଆଜ୍ଞା।
ହେ ତାହେଲେ ଆପଣ ଗୋଲକୁଣ୍ଡା ଆଡେ ବୁଲି ଯାଇଛି। ନାଇଁ କି ପନିର ଫନିର ପ୍ରବଳ ଖାଆନ୍ତି।
ନାଇଁ ପନିର ତ ମୁଁ ଖାଏ ନା କ୍ଷୀର ମୂଳରୁ ମୁଁ ଖାଏନାଁ କିନ୍ତୁ ଆମ ବା ପା ଜାଣିଛନ୍ତି ଆମ ପ୍ରଭୁ ସିମେଣ୍ଟ ୟାରୁ କ୍ଷୀର ବାହାର କରନ୍ତି। ହଁ ପାଦରୁ ତାଙ୍କ ମହୁ ଝରେ ହାତରୁ ବିଭୂତି ବାହାରେ ତମେ ଆ ତ କେବେ ନେଇଯିବି ସେ ବାରିମୂଳା ଆଶ୍ରମ ଆଡେ
ସାରଥି ବାବାଙ୍କୁ ତ କଣ ମନା କରିଥିଲେ ନା କଣ ବୋଧେ।
ମନା ସେ ତ ଏବେ ଆ ଆସୁଛନ୍ତି ଏମିତି ଗୁପ୍ତ ଭାବରେ ଟିକେ ଦର୍ଶନ ଦଉଛନ୍ତି ଆମେ ଟିକେ ଦର୍ଶନ କରିପାରୁଛୁ ଆଉ।
ଉହୁଁ ଯା ହଉ ଆପଣ ତାହେଲେ ଗୁପ୍ତ ଦର୍ଶନ କୁ ଭାରି ଭଲ
ହଁ ହଁ ହଁ ହଁ। କାହିଁକି ନା ସର୍ବ ସର୍ବ ସମ୍ମୁଖରେ ସବୁ ଜିନିଷ ପ୍ରକାଶ କରାଯାଏ ନାହିଁ ନା। ତେଣୁକରି ସେଥିପାଇଁ କି ମୁ ଗୁପ୍ତ ଭାବରେ ଯାଇକି ଦର୍ଶନ କରି ପ୍ରଭୁଙ୍କ କୃପା ଲାଭ କରି ଆସୁଛୁ।
ଆଜ୍ଞା ଆଜ୍ଞା ବହୁତ ବଢିଆ ଜିନିଷ ସବୁ ତ ସେଇ ଅହଂ ହଁ ପ୍ରଭୁଙ୍କ ଲୀଳା ଆଉ ଜା ହଉ। ଆପଣଙ୍କ ସହିତ କଥାବାର୍ତ୍ତା ହେଇକି ଆଜ୍ଞା ବହୁତ ବଢିଆ ଲାଗିଲା କି ସୁ ର କଥା ଆପଣଙ୍କ ଗଳାରେ ମା ସରସ୍ଵତୀ ବିଦ୍ୟମାନ ଅଛନ୍ତି।
ନାଇଁ ମୋ ଭାଇ ଏତେ ବଡ ଟିକେ କହି ଦଉଛନ୍ତି।
ନାଇଁ ନାଇଁ ବଡ କଣ ଦୁନିଆରେ କିଏ ବଡ ଆଉ କିଏ ଛୋଟ? ଆଉ ମତେ ଜଣେ ଡାକିଲେଣି ମୁଁ ଏବେ
ହଉ ଯାଆନ୍ତୁ ବରା ବସି ଖାଆନ୍ତୁ ଆଉ। ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ ଜୟ ମା ସାରଳା ଜୟ ଜୟ ଶ୍ରୀ ମ ସରଥି ଦେ ଦେବ।
ଜୟ ଜୟ ହୋ ଜୟ ହୋ।